ଆଜ୍ଞା ନସ୍କା
ରାଧେ ରାଧେ କୋଉଟି ଅଛନ୍ତି?
ଏଇ ଘର ପାଖରେ ଅଛି। ଆପଣ ଏଇ ବସିଛି ଆପଣ କଣ କରୁଚନ୍ତି?
ଏଇ ପିଲାଙ୍କ ପାଖରେ ବସିଚୁ।
ଓହୋ ଟିଉସନ ଫିଉସନ କରୁଚନ୍ତି କି ଆଜ୍ଞା। ଆଉ ଆଜି କଣ ରୋଷେଇ କରିଥିଲ?
ଆଜି ଆମର ବିରିୟାନୀ ହେଇଥିଲା ପନିର ହେଇଥିଲା।
ହ ହଁ ମାନେ ଶନିବାରରେ ଆମିଷ ନା କଣ ନା ଭେଜ ବିରିୟାନୀ।
ଆମର ଆମିଷ ଖାଉନୁ ଭାଇ ନିରାମିଷ ସବୁଦିନ୍‌।
ନି ନିରାମିଷ ମାନେ ନିରାମିଷ ବିରିୟାନି ନୁହିଁ କି।
ହଁ ନିରାମିଷ ବିରିୟାନୀ ପନିର କରି କରିଥିଲି ଆଉ ଭେଣ୍ଡି ଆଳୁ କରି କରିଦେଇଥିଲି ରାତି ପାଇଁ ଏକା ଥରେ ଆଉ ବର୍ଷା ହଉଛି ପ୍ରବଳ ଇଆଡେ।
ଆଜ୍ଞା ଏବେ ବି ବର୍ଷା ହଉଚି।
ହଁ ଏବେ ବର୍ଷା ଟିକେ ଛାଡିଛି ଭାଇ।
ଆଜ୍ଞା।
ଆଉ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ଭାଇ?
ଏଇ ବାପା ମା ଆଉ ମୁଁ ଭାଇ ଆଉ ମୁଁ ସାନ ଆଉ ମୋ ଭାଇ ଜଣେ ବଡ଼ ଅଛନ୍ତି।
ଆଚ୍ଛା ଭଉଣୀ ନାହାନ୍ତି?
ନାଇଁ ଆଜ୍ଞା ଆଜ୍ଞା।
ମୋର ଦିଟା ପୁଅ।
ଆଜ୍ଞା।
ଆପଣ ଭଉଣୀ ନାହିଁ ମୁଁ ଆପଣଙ୍କ ଭଉଣୀ ହେଇଯିବି ବଡ ଭଉଣୀ ଆଉ।
ଆଜ୍ଞା ନିହାତି ନିହାତି ଆପଣଙ୍କୁ ବଡ ଭଉଣୀର ମର୍ଯାଦା ମୁଁ ଦେବି।
ହଁ କାରଣ ମୁଁ ବହୁତ ବଡ ଆପଣ ବହୁତ ଛୋଟ ଟ ବେଶୀ ବୟସ ହେବନି ଆପଣଙ୍କୁ ତଥାପି ପଚିଶ ଭିତରେ।
ଆପଣଙ୍କ ବୟସ କେତେ?
ମତେ ଫଟି ଟୁ।
ଫର୍ଟି ଟୁ ଆଜ୍ଞା।
କାରଣ ମୋର ବଡ ପୁଅ ସପ୍ତମ ଶ୍ରେଣୀରେ ପାଠ ପଢୁଛି।
ଆଜ୍ଞା।।
ଆଉ ଛୋଟ ପୁଅ ୟୁ କେ ଜି ରେ ପାଠ ପଢ଼ୁଛି।
ଆଜ୍ଞା ଆପଣ ଭୁବନେଶ୍ୱରରେ ମାନେ ଉଁମ୍ ଏଁ ସ୍ ଉଁ ଇଏ ରହୁଛନ୍ତି ମାନେ ଉଁ ଆପଣଙ୍କ ଘର ମାନେ ସେଠି ଘର ନା ନା କଣ ଏପଟେ ସ ଆଉ କୁଆଡ଼େ କଣ ଭଡ଼ା ନେଇକି ଘର ରୁମ୍ ରହୁଛନ୍ତି ନା କଣ?
ନା ଭାଇ ଭୁବନେଶ୍ୱର ଆମ ନିଜ ଘର। ନିଜ ଗାଁ ହିଁ ଭୁବନେଶ୍ଵର ଆମ ଗାଡ଼ା କଣ।
ଗାଡ଼ କଣ।
ଆଜ୍ଞା ପଟିଆ ରାଜାଙ୍କ ଗଡ଼।
ଆଜ୍ଞା।
ରାଜାଙ୍କର ତ ପଟିଆ ରାଜାଙ୍କ ଗପ କଣ ପଢ଼ିଥିବେ।
ହଁ ଜାଣିନି ମ୍ୟାଡାମ ଏତେ ବିଷୟରେ କିନ୍ତୁ଼
ଆପଣ ଓଡ଼ିଆ ପଢ଼ିବି ନଥିବେ ତାହେଲେ।
ଆଜ୍ଞା ଶୁଣିଛି ବୋଧେ ଟିକେ କଣ ପଟିଆ ଟା ଜାଣିଛି ଆଜ୍ଞା।
ହଁ ପଟିଆ ରାଜାଙ୍କ ଗଡ଼ ଯୋଉ ଗାଡ଼ କଣ ଆମ ଘର ସେଇଠି।
ଆଜ୍ଞା।
ଆଉ ଆମର ଯୋଉ ରେଳଡବା ମରାମତି କାରାଖାନା ବି ଆମ ଗାଁ ଜମି ଉପରେ।
ଆଜ୍ଞା ଆପଣଙ୍କ ନିଜ ଜମି?
ଆମ ନିଜେ ଏବେ ଗାଁରେ ସମସ୍ତ ମାନ ମିଶିଛି ଭାଇ ଆମ ନିଜର ନାହିଁ।
ଆଜ୍ଞା।
ରେଲ ସଦନ ଟା ଯୋଉ ଏତେ ବଡ଼ ଏରିଆ ଟା ଆମର ନିଜର ସମସ୍ତଙ୍କ ଜମି ମିଶିକି ବୋହୁତ ବଡ଼ ଏରିଆ ନା।
ଆପଣ ଆପ୍ ଆ ଆଜ୍ଞା ଆ ଆ ଆପ୍ ପଣ ମାନେ ହାଉସ୍ୱାଇଫ୍ ଘରେ ନା ଆଉ କଣ କିଛି ଆପଣଙ୍କର?
ନା ମୁଁ ହାଉସ ୱାଇଫ୍ ଆଫ୍ ମାନେ ବାହାଘର ପରଠୁ।
ଆଜ୍ଞା।
ବାହାଘର ପୂର୍ବରୁ ମୁଁ ଚାକିରି ରେ ଥିଲି।
ଆଜ୍ଞା ଆପଣ କଣ ମାନେ ସରକାରୀ ଚାକିରି ନା କଣ କେମିତି?
ନା ବେସରକାରୀ ଚାକିରି ରେ ଥିଲି ବି ପି ଏ ସେକ୍ଟର ଥିଲି।
ଆଜ୍ଞା।
ଆଜ୍ଞା।
ଉଁ ହୁଁ ତ ଆପଣ ମ୍ୟାରେଜ କଲା ପରେ ବାହାଘର ପରେ ଆପଣ ମାନେ କେବଳ ଏଇନା ସେଇ ଉଁ ପିଲାଙ୍କୁ ପାଠ ପଢ଼ଉଛନ୍ତି ଆଉ ଆପଣଙ୍କର ନିଜସ୍ଵ ଘରର କାମ ଆପଣ କରୁଛନ୍ତି।
ହଁ ସେତିକିରେ ଅଛି ମୁଁ ଟ୍ରେଡିଙ୍ଗ ବି ଟିକେ କରୁଛି।
ଟ୍ରେଡିଂ ମାନେ ଏଇ ଯୋଉ ଏ ଷ୍ଟକ୍ ଉପରେ ଷ୍ଟକ୍ ମାର୍କେଟ?
ଅ ଷ୍ଟକ୍ ମାର୍କେଟ୍ ଫରେଷ୍ଟ୍ ଟ୍ରେଡିଂ ଉଁ ୟୁ ଏସ୍ ଡି ଟି ଉପରେ।
ଆଜ୍ଞ ଆଜ୍ଞା ଜାଣିଲି। ସେମ୍ ଠିକି ନିପ୍ଟି ଏଇ ଯୋଉ ଇଏରେ ଲଗଉଥିବେ ପଇସା ତ ଆପଣ ମାନେ ଷ୍ଟକର ପଇସା।
ନା ଆମେ ବାଇନାନ୍ସ ଉପରେ ଏ ଯୋଉ ଏକ୍ସଚେଞ୍ଜ ନାହିଁ? ଭାଇ ଏକ୍ସଚେଞ୍ଜ ଉପରେ ବାଇନାନ୍ସ ର ଯୋଉ ଆମର ବି ଟି ସି ଜାଣିଛନ୍ତି ବିଟ୍ କଲ୍?
ବିିଟକନ୍ ବିଟକନ୍ ଜାଣିଛି।
ବିଟକାନ୍ ଉପରେ ଆମେ ସେଥିରେ ଟ୍ରେଡିଙ୍ଗ କରୁ। ଛୋଟ ଛୋଟେ ଟ୍ରେଡିଙ୍ଗ।
ଆଜ୍ଞା ତ ଏବେ ଏବେ ଆରମ୍ଭ ଯେହେତୁ ଛୋଟ ଛୋଟ ଟ୍ରେଡିଂ କରିବେ। ଟ୍ରେନ୍ ନେବେ ଆ ଆସ୍ତେ ଆସ୍ତେ ସମୟେ ଆପଣ ଯେମିତି କିି କହିଲେ କି ଷ୍ଟକ୍ କିଣିକି ରଖିଦିଅ ନୁହନ୍ତି ମାନେ ଷ୍ଟକର ଓ ପ୍ରାଇସ୍ ଯେତେବେଳେ ବଢ଼ିବ ଆପଣ ତାର ଠିକ୍ ରେ ପଇସା ପତ୍ର ରିଟର୍ଣ୍ଣ ପାଇପାରିବେ।
ହଁ ସେଟା ବି କରୁଛି ସେଥିପାଇଁ ଆଉ ଟିକେ ବଡ଼ ଆମାଉଣ୍ଟ ଦରକାର ଅମ୍ ମାନେ ସାରଙ୍କର ଗୋଟେ ସାଙ୍ଗଟେ ମୋର ବଡ଼ ଆମାଉଣ୍ଟ ଟା ଲସ୍ କରିଦେଲା ତ। ଦେଢ଼ କୋଟି ପାଖାପାଖି ଆଜ୍ଞା ଭାଇ।
ବୋହୁତ ଦେଢ଼ କୋଟି କିନ୍ତୁ।
ସେ, ସେବେଠୁ ଟିକେ ଅଣ୍ଟା ଟା ସବଳ ହେଇପାରୁନି। ଅଣ୍ଟା ଟା ସବଳ ହେଲେ ନା ବଡ ବଡ ଷ୍ଟକ୍ କିଣିକି, କାମ କରିବେ। ଷ୍ଟଗ୍ ରେ ଏତେ କିଛି କାମ ନାହିଁ ଭାଇ। ଦିଟା ପୁଅ ମୋର ଇ ରେ ପାଠ ପଢୁଚନ୍ତି, ତାଙ୍କ ପାଠ ପଢ଼ା ଖର୍ଚ୍ଚରେ ମର୍ ପଳଉଚି ଏବେ। ମୁଁ ଷ୍ଟକ୍ କରିବି କଉଠି, ମୁଁ ଛୁଆଙ୍କ ଭବିଷ୍ୟତ ଏବେ ଦେଖୁଚି ନା
ଆଜ୍ଞା, ନିହାତି।
ଭଗବାନ ନିହାତି ଦୁଃଖ ଦେଇଚି ମାନେ, ସୁଖ ଦବ ତା'ରି ହାତରେ କଥା। ଆ ଯିଏ ନେଇଚି, ସେ କେବେ ବି ଭଲରେ ରହିବନି।
ସେଥିରେ ବିନା ଆଗେଇ ଚାଲ୍ଚି, ଭଗବାନ୍‌ ଅଛି। ଭଗବାନ୍‌ ଙ୍କ ଆଶୀର୍ବାଦ୍‌ ରେ ମୁଁ ଆଗେଇ ଚାଲି, ସବୁ କାର୍ଯ୍ୟ ବି ପୂରଣ ହଉଚି ସମୟ ଲାଗୁଚି ଆଉ। ଯଉଟା ପାଞ୍ଚ ଦିନ୍‌ ହବା କଥା ଦଶ୍ ଦିନ୍‌ ପନ୍ଦର୍ ଦିନ୍‌ ଏ ଭାବିକି ସବୁ। କରିବା ପାଇଁ ପଡୁଚି ଆ।
ଆଜ୍ଞା। ଆପଣଙ୍କ ମାନେ--ସ୍ୱାମୀ ଙ୍କ କରୁଚନ୍ତି?
ଆଁ ସାର୍ ଆମର ଅଚନ୍ତି, ଆୟୁର୍ବେଦିକ୍ ନ୍ୟୁଟ୍ରିସନ୍‌ ରେ।
ଆୟୁର୍ବେଦିକ୍ ନ୍ୟୁଟ୍ରିସନ୍‌ ମାନେ ଇ ଯଉ ଯେମିତି କି ହୋମିଓ ପାତିକ୍ ଟାଇପ୍ର ତ।
ନାଇଁ ହୋମିଓ ପାତି ନି ଟୋଟାଲି ଆଁ ଆପଣଙ୍କର ଆୟୁର୍ବେଦିକ୍।
ମାନେ ଜଡ଼ି ବୁଟି ଆମର ଯେମ୍
ବାହାରର ଯେତିକ ଆମର। ବ୍ଲାକ୍ ଜିଞ୍ଜର୍ କଥା ଶୁଣିଚନ୍ତି? ବ୍ଲାକ୍ ଜିଞ୍ଜ କଉଠି ହୁଏ କହିଲେ? ପସିଦ୍ଧ ଯା-ର ମେଡ଼ିସିନାଲ୍ ତଥ୍ୟ ଅଧିକ।
ଆଜ୍ଞା, ତା'ର ମାନେ ଔଷଧୀୟ ଗୁଣ ଅଧିକ ଥାଏ।
ହଁ!
ତ କଉଠି ତ ସେମିତି ରିକଲ୍ କରି ସରିନି।
ଆମ ଓଡ଼ିଶାରେ ଅଛି, ତା'ର କିନ୍ତୁ ଔଷଦିୟ ଗୁଣ ନାହିଁ।
ଆଜ୍ଞା, ତ ଏଇଟା କଉଠୁ କେମିତି କ'ଣ ମାନେ ତାକୁ କୋରାପୁଟୁ
ଉଚି ଥାଇଲାଣ୍ଡ ର।
ଥାଇଲାଣ୍ଡରୁୁ, ଆଜ୍ଞା। ତାକୁ ସେଟୁ ମାନେ କେମିତି କ'ଣ ଅଣା ଯାଉଚି?
ସେଟୁ ତା ଗୋଟେ କମ୍ପାନୀ ତିଆରି ହେଇଚି, ବୋଲ୍ଟେନ୍‌ ବୋଲିକି। ସେ କମ୍ପାନୀ ପ୍ରୋଭାଇଡ୍‌ କରେ ବ୍ଲାକ୍ ଜିଞ୍ଜର୍। ଜିଞ୍ଜର୍ ଏକ୍ସଟ୍ରା ଆଉ କିଛି ନାହିଁ।
ଆଜ୍ଞା।
ଏହା ଦ୍ଵାରା ବହୁତ୍ ରୋଗ ଭଲ ଭାଇ କ--ଚନ୍ତି। ତାଙ୍କ ବ୍ଲେସିଂ ରେ ଆମେ ବି ବଡୁଚୁ। କିଛି ଅସୁ କ୍ୟାନ୍ସର୍ ର ଫୋର୍ ଷ୍ଟେଜ୍‌ ଜଣେ ଖାଇକି, ସେ ରିକଭରି ପାଇଚି। କିମ୍ସ ହସ୍ପିଟାଲ୍‌ ଆସୁଥିବା। ଗୋଟେ ସାଙ୍ଗର ଭଉଣୀ ସିଏବି ଡ଼ାଇଲେସେସ୍‌। ଦିନକୁ ସପ୍ତା--କୁ ତିନି ଥର ହଉଥିଲା, ସିଏ ବି ଉପକୃତ ହେଇଚି। ଦି ମାସ୍‌ ଖାଇକି, ସମସ୍ତେ ଉପକୃତ ହଉ
ଯଉଟା କି ଆଗରୁ ଆମର ସେଇ ଋଷିମୁନି ମାନଙ୍କର ଯଉ ସବୁ ଥିଲା, ଯେମ୍ତି କିି ଜଡ଼ି ବୁଟି। ଉପରେ ଅଧ୍ୟୟନ ଥିଲା। ତ ସେଇଟାକୁ ଏବେ---ଯେହେତୁ ନୂଆର ମାନେ ଆୟୁର୍ବେଦିକ୍ ତ ସେଇ ସବୁ ନିଷ ତ। ଆଜ୍ଞା।
ଆଉ ସନ୍ଧ୍ୟାବେଳେ କଣଟି ହ କୁହନ୍ତୁ ଭାଇ।
ଆପଣଙ୍କ ମାନେ ଆପଣ କେ କଣ କେମିତି ଯାଏ ପଢିଚନ୍ତି କେତେ
ମୁଁ ଗ୍ରାଜୁଏସନ କରିଚି ସିମ୍ପଲ ବି କମ୍ କରିଚି। ତାପରେ ମୁଁ ବି କମ।
ବି କମ ଆଜ୍ଞା ଗ୍ରାଜୁଏସନ ବି କମ ନା କମର୍ସ ରେ
ଆ କମର୍ସ ରେ ବି କମ୍ ସାଇନ୍ସ ଏ ସାଇନ୍ସ କୁହନ୍ତି ଆର୍ଟସ୍ କୁ ଆର୍ଟସ୍ କୁହନ୍ତି ଆଉ। ଗ୍ରେଜୁଏସନ୍ ବି ଏ, ବି ଏ ସି, ସ ବି କମ।
ଆଜ୍ଞା।
ବି କମ କରିଥିଲେ ମାନେ ଆପଣ ଆକାଉଣ୍ଟାଣ୍ଟରେ ମାନେ ଭଲ ତ ଆପଣଙ୍କର ଯେମିତି କି
ଆକାଉଟେଣ୍ଟରେ ମୁଁ ଆ ମୋର ଲକ୍ଷ୍ୟ ଥିଲା ଚାଟାଡଆକାଉଟାଣ୍ଟ କରିବା ପାଇଁ।
ଆଜ୍ଞା।
ସେ ସମୟରେ ହଁ ଠିକ ସେଇ ମୁହୂର୍ତ୍ତରେ ବାପା କଣ ଗୋଟେ ବଡ ଇନ୍ସିଡେନ୍ସ ଘଟିଗଲା। ଯାହା ଦ୍ଵାରା ଆମେ ତିନି ଭାଇ ଭଉଣୀ ଥିଲୁ ବାପା ଆମକୁ ଉଠେଇ ପାରିଲେନି ସେ ସମୟରେ ସେ ଅଲଗାଡେ ମାତିଗଲେ ଆଉ।
ଆଜ୍ଞା। ଓ
ସେଇଟା ନହେଲେ ଆମେ ଆଜି ମୋ ନିଜର ଫାର୍ମ ହେଇ କରିିକି ମୁଁ ବସିଥାନ୍ତି।
ଆଜ୍ଞା। ସେ ସବୁ ଜିନିଷ ହା ମାନେ ସୁଖ ଥିଲେ ଦୁଃଖ ଆସିବ ଯେମିତି ଜିନିଷ ସେଇ ଭଳିଆ।
ହଁ ଦିନ ଥିଲେ ରାତି ଅଛି ରାତି ଥିଲେ ଦିନ ଅଛି ଯୋଉ କଥାଟା କୁହନ୍ତି ସେଇଟା ଆଉ।
ଆଜ୍ଞା ଦୁଃଖ ତ ଜୀବନରେ ଅଛି। ତାକୁ ସହିକି କେମିତି ଆଗକୁ ବଢିବା ସେଇଟା ତ
ସେଥିପାଇଁ ଧୈର୍ଯ୍ୟ ଧରିିକି ମୁଁ ଆଗେଇ ଚାଲିଚି।
ଆଜ୍ଞା ନିହାତି ଆଗକୁ ଚାଲନ୍ତୁ ତ ଆପଣ ଯାହା ହେଲେ ବି ଯଉ କ୍ଷେତ୍ରରେ ହେଲେ ବି ସଫଳତା ହାସଲ କରିବେ। କାରଣ ଆପଣଙ୍କର ମାନେ ଆପଣଙ୍କର ସେତିକି ଅଭିଜ୍ଞତା ଆପଣଙ୍କ ସେତିକି ନଲେଜ୍ ଆପଣଙ୍କର ମାନେ କଥାବାର୍ତା ରୁ ଜଣାପଡ଼ୁଚି ଆପଣଙ୍କର ସିମ୍ପ୍ଲିସିଟି। ଆଉ ଆପଣଙ୍କର ମାନେ ଜ୍ଞାନ ଟିକେ ଅଧିକ ମତେ ମତ ତେ ଲାଗୁଚି ଆପଣ ମାନେ ଟିକେ ଏଜୁକେଟେଡ଼ ଟାଇପ୍ ର ମିନ୍ସ
ହଁ ଧନ୍ୟବାଦ କହିଥିବାରୁ। ଏତିକି ବୁଝିପାରିଲେ ଭାଇ ଅଶେଷ ଧନ୍ୟବାଦ।
ଆଜ୍ଞା ତ ଆଜିକାଲି ଯେମିତି କିି ଉଁ ବାହାହେଇଗଲା ପରେ ମ୍ୟାରେଜ କଲା ପରେ ସେମାନେ କିଛି ଯେମିତି ନିଜର ଛୁଆମାନଙ୍କର ବି କେୟାର୍ ନେଇପାରନ୍ତନି ଆଜିକାଲି ଛୋଟ ଛୋଟ ଯେମିତି କିି ସ୍ତ୍ରୀ ଲୋକମାନେ ଅଛନ୍ତି କିନ୍ତୁ ଆପଣଙ୍କ କଥାବାର୍ତା ରୁ ଜଣାପଡୁଚି ଆପଣ ସେତିକି ନିଜକୁ ଶିକ୍ଷିତ କରୁଚନ୍ତି ଆପଣ ପିଲାମାନଙ୍କୁ ସେତିକି ଶିକ୍ଷିତ କରିପାରିବେ।
ଆଉ ମୁଁ ତ ସେତିକି ସମସ୍ତଙ୍କୁ ଅନୁରୋଧ କରେ ବି ସମସ୍ତଙ୍କୁ କଏ ମତେ କିଛି ଆବଶ୍ୟକ ନାହିଁ ଏତିକି ଏଇଁ ଆଶୀର୍ବାଦ କର ମୋ ପୁଅ ଦିଟା ସତଜ୍ଞାନ ଶତବୁଦ୍ଧି ଭଲ ମଣିଷ ହେଇକି ବାହାରନ୍ତୁ।
ଆଜ୍ଞା।
ସେତିକି ସମସ୍ତଙ୍କୁ କୁହେ ଆପଣ ସେ ମାମୁଁ ହି ସାବରେ ହେବେ ଏତିକି ତାଙ୍କ ବ୍ଲେସି ଛୁଆ ଦିଟା ଭଲରେ
ନିହାତି ସେମାନେ ତ ଭଲ। କାମ କରିବେ ଆପଣଙ୍କର ଯେହେତୁ ସେମାନେ ସନ୍ତାନ ତ ନିହାତି କିଛି ନା କିଛି ଭଲ କାମ କରିବେ।
ହଁ ତାଙ୍କ ପାଇଁ ପରିଶ୍ରମ ହଉଚି ସବୁ କିଛି ହୋଉଚି। ଭାଇ ଏତିକିରେ ରହିବା ଅଲଗା କାର୍ଯ୍ୟ ବି ଅଛି। ପରେ ପୁଣି ସମୟ ମିିଳିଲେ କଥାବାର୍ତ୍ତା ହେବା। ଧନ୍ୟବାଦ ଭାଇ ରହିଲି।